ହ୍ୟାଲୋ। ହଁ ଝିଅ ସକାଳୁ କଣ କରୁଥିଲ? ହଁ ନମସ୍କାର ଭେରି ଗୁଡ୍ ମର୍ଣ୍ଣିିଂ।
ସକାଳୁ ଏଇ ତ ଉଠିକି ତାପରେ ଏଠୁ ଖାଇବା କରିଥିଲି ଛୁଆଙ୍କର ଛୁଆ ଖାଇବେ ଓଳା ଓଳି ସଫାସଫି ଚାଲିଛି ଆଉ।
ଓ ହଉ ଆଉ ତମେ ନିଜ ନିଜ ପାଇଁ କଣ ଚାହା ଫାଆ ପିଇଲଣି ନା କଣ?
ନାଇଁ ଚା ପା ମିଶ୍ରି ପାଣି ପିଇ ଦେଇଛି।
ଭଲ କରିଛ ସକାଳୁ ପେଟ ଥଣ୍ଡା ହବ। ଆଉ ତମ ପୁଅ ଚଣ୍ଡ?
ଏଇଟା ଏଇଠି ଗୋଟେ ଶୁଆଟେ ଉଡ଼ି ଆସିଥିଲା ଯେ ତାକୁ ରଖିଥିଲୁ ସେ ଶୁଆ ପାଖରେ ତାକୁ ଖାଇବାକୁ ଦଉଛୁ ବସିକି।
ଆରେ ତମ ଝିଅକୁ ମୁଁ କଣ ପାଇଁ କାଲି ସ୍ଵପ୍ନ ଦେଖିଥିଲି? ଝିଅ ମୁଁ ଭାରି ଜୋରରେ ସ୍ୱପ୍ନ ଦେଖିଲି ତାର ମୋର ଗେହ୍ଲା ଗେଲି ହଉଚୁ ଖୁସି ହଉଛୁ। ଝିଅକୁ କାହିଁକି ସ୍ୱପ୍ନ ଦେଖିଲି? ସେ ଠିଆ ହେଇକି ମୋତେ ଆସିକି କୁଣ୍ଢାଉଛି ତମ ଝିଅ।
ଅହୋ ଯାଅ ଆଉ ସ୍ୱପ୍ନଟା ସତ ହେଇ ଯାଆନ୍ତା କି ଗଲେ କି? ଆଉ ମମି କୁହ ମମି ବି ସବୁବେଳେ ଏମିତି ସ୍ୱପ୍ନ ଦେଖନ୍ତି କୁହନ୍ତି। ଆଉ ମୁଁ ସ୍ୱପ୍ନ ଦେଖୁଥିଲି ସେ ଚାଲୁଛି, ବୁଲୁଚି, ମତେ ଡାକୁଛିଟ ସତ ସ୍ୱପ୍ନଟା ଭଲ ହୁଅନ୍ତା।
ଅ ହଁ ପରା ମୁଁ କାଲି ଦେଖିଲି ଆଉ ସେଇଠୁ ମୁଁ ପୁଣି ଭାବିଲି କହିଲି ଆ ଗାଁକୁ ଟିକେ ମତେ ଦେଖା କରିନଥାନ୍ତା ପଳେଇଲେ ଏମିତି ଭାବିଲି?
ହଁ।
ସେଇ ଆଉ ଆମେ ଗାଁକୁ ଯାଇଥିଲୁ ନା ସେଇଥିଲାଗି ସ୍ଵପ୍ନ ଦେଖିଥିବେ ଆଉ।
ହଁ ବା ସ୍ୱପ୍ନ ଟିକେ ଦେଖିଲ ଭଲ ଲାଗିଲା କିନ୍ତ ଯେ ରିଅଲ ଲାଗିଲା ମତେ ରେ ମୁଁ ତା ପାଖରେ ଅଛି।
ଆ ଆଉଥରେ ଗଲେ ଯିବ ଆଉ।
ହଁ ଆଉ
ଆଉ ଚା ପିଲେଣି?
ହଁ ମୁଁ ଚାବିକି ମୋର ଗୋଟେ ଲେଖା ଲେଖି ଅଛି ଲେଖୁଛି ବସିକି ତମ ସାଙ୍ଗେ କଥା ହଉଛି ଆଉ। ଏଇ ଟିକେ କଥା ହେଇ ପଡେ ସ୍ୱପ୍ନ ଝିଅକୁ ଦେଖିଲି ବୋଲି ବେଶୀ ଲଗେଇଥିଲି କଥା ହେବା ପାଇଁ।
ଓଃ।
ହଁ ହୁଁ। ହୁ ଆଉ ତମ ପୁଅ ଚଣ୍ଡ ବି ଥରେ ଦେଖା ହେଇଥିଲା। ଭାରି ଖୁସି ଲାଗେ ତା କଥାବାର୍ତ୍ତା ଶୁଣିବା ପାଇଁ। ହଁ ମାର୍କେଟକୁ ତାଙ୍ଗ ଦାଦା ତାଙ୍କ ଦାଦୁଙ୍କ ସାଙ୍ଗରେ ମାର୍କେଟ ଆଡେ ଯାଇଥିଲା। ମୋର ଟିକେ ଦେଖା ଯାଇଥିଲା ବା
ହଁ।
ଆ ଭାରି କିଉଟ କିଉଟ ଚଲଲା ସେ ମାନେ ତା ଚଗଲଟା ସୁନ୍ଦର ଲାଗେ ଛୋଟ ଛୁଆଙ୍କ ଚ ଚଗଲା ଦେଖିଲେ ରାଗ ମାଡ଼େ ତା ଚଗଲା ଟେ ରାଗ ମାଡ଼େନି ସେ ଗୋଟେ ଅଲଗା ପ୍ରକାର ପିଲା ଆଉ।
ହଁ।
ହଁ ହୁଁ। ମୋର ଗୋଟେ ନାତୁଣୀ ଏମିତି ଅଛି। ଭାରି ଜିଦି ନାଇଁ ନାଇଁ ମୋର ଗୋଟେ ନାତୁଣୀ ଅଛି ଭାରି ଚିଡି ଭାରି ରାଗି। ହେଲେ ତାକୁ ମତେ ରାଗ ମାଡେନି ତାକୁ ଭଲ ଲାଗେ ତା କାନ୍ଦଟା ମୋ ଦେହରେ ଯାଏନି ସେ କାନ୍ଦିଲେ ମୋ ମତେ ଭାରି ଜୋରରେ ଦୁଃଖ ଲାଗେ ତା ମାମା ତାକୁ ମାରିଲେ ମତେ ଭଲ ଲାଗେନି ଚଗଲା ଟା ହେଲେ ବି ମତେ ତାକୁ ଏତେ ଲୋଭ ଯେ ସେ କାନ୍ଦିଲେ ମତେ ଭଲ ଲାଗେନି।
ହଁ ଛୁଆ କାନ୍ଦିଲେ ଭଲ ଲାଗିବନି।
ମତେ ଜମା ଭଲ ଲାଗେନି ମୁଁ ତାକୁ ଛିଡାଏ ଚିଡେ କିନ୍ତୁ ମୋ ଆଗରେ ଯିଏ ତାକୁ ରାଗେ ତାକୁ ମତେ ରାଗ ମାଡେ। ଇଚ୍ଛା ହୁଏ ମୁଁ ଦିଟା ତାକୁ କୁଟି ଦିଅନ୍ତି କି ତାକୁ କାହିଁକି କହିଲା ବୋଲି ହୁଁ କାନ୍ଦ ମୁହଁଟା ମନେ ପକେଇକି ମୋ ଆଖି ରୁ ଲୁହ ବାହାରିଲାଣି।
ହୁଁ ଭାରି ଚାଲାକି ପୁଅଟା ତା ଆହୁରି ଚାଲାକି। ଏଡିକିଏ ଛୁଆ ସେ ବହୁତ୍ କଥା ଠାର ରେ ମାନେ ତା ଭାଷା ରେ ସେ ବୁଝଉଛି। ହଁ ସବୁ ଜିନିଷ ଜାଣି ପାରୁଛି ଏବେ ହେଁ। ହୁଁ, ଏବେ ଆସିଥିଲେ ଘରକୁ। ତା ବଡ଼ ମାଆ ହେଇକା ତାଙ୍କର ଟିକେ ଖୁସି ଥିଲେ ଛୁଆ କଣ ୟେ କଣ? ସେ ଗଲେ ଏକୁଟିଆ ଗୋଟେ ହୋଇଯାଉଛନ୍ତି ମୁଁ ବି ସମୟ ତାଙ୍କୁ ଦେଇ ପାରୁନି। ଏଇ ଆଉ।
ହଁ।
କଣ ରୋଷେଇ ଆଜି ଆଜି ତ ଭଲ ବାର ଗୋଟେ ପଡ଼ିଛି।
ହଁ ଦେଖିବା କଣ ଆଣିବା ତ। ଆମର ତଳ ଯ ଅଛନ୍ତି ଆଣ୍ଟିଙ୍କ ଘର ତାଙ୍କୁ ପଚାରୁ ଥିଲି ତାଙ୍କର ଯିବେ କି କଣ ମାର୍କେ। କେଡ଼େ ମାଛ ଆଣିବା ପାଇଁ ସିଏ କହିଲେ କଣ ନାଇଁ ଆନିବେନି ତାଙ୍କ ଦେହ କଣ ଭଲ ଲାଗିବ ବୋଲି ଦେଖିବା ସେ ଚି କିଏ ଯଦି ଆଣିବୁ ଆଉ। ଆମର ଆଣ୍ଟିଙ୍କର ଘର ଅଛନ୍ତି ସେ ସବୁ ବେଳେ ଆଣନ୍ତି ତୋ ଯାଇକି ମାର୍କେଟ। ନନଭେଜ୍ ଆଣନ୍ତି ତ। ମୁଁ ତାଙ୍କୁ ପଚାରୁ ଥିଲି ଯେ ସେ ସେୟା କହିଲେ ନାଇ ହେବ ଯଦି ଅଙ୍କଲ ଯିବେ ନି ଆଜି ମୁଁ କହିଲି ତା ହେଲେ ନ ଯିବେ ଯଦି ଦେଖିବା ପଛକୁ ଚିକେନ ଆଣିବା ଆଉ।
ହଁ ବାହା ହେଲେ। ଅଣ୍ଡା ପଣ୍ଡା ମଗେଇ ପାଖରେ ଯଦି କଣ ସୁବିଧା ଥିବ ଆଣିଦିଅ ଆଉ। ତମ ଜିଓ ମାର୍ଟରେ ଅଣ୍ଡା ଆସୁଛି?
ନାଇଁ ନାଇଁ ଅଣ୍ଡା ଫଣ୍ଡା ଆସୁନି। କିଟରେ ଆସୁଛି ମାନେ ଆଉ ଗୋଟେ ଅଛି ବିଗ୍ ବଜାର ସେଇ ଥିରେ ସବୁ ଚିକେନ ଚିକେନ, ମାଛ, ଅଣ୍ଡା ସବୁ ଆସୁଛି।
ହୁଁ ନାଇ ଅଣ୍ଡା ଟା
ସେଟା ମୁଁ କେବେ ମାନେ ମଗେଇନି ଟ୍ରାଏ କରିନି ନା ତୋ ଡ଼ର ଲାଗୁଛି ମଗେଇବାକୁ। ସେଟେ ବି ଏମିତି ହୋମ ଡେଲିଭରୀ। ଥୁ କେବେ ଟ୍ରାଏ କରିନି ତ ଜିଓ ମାର୍ଟ ରୁ ମଗେଇଛି ବହୁତ୍ ଥର। ମୋ ମାନେ ଆଦତ ହେଇ ଗଲାଣି ମଗେଇଲେ।
ହେଇ ଏଇଗୁଡ଼ା ସବୁ ସୁବିଧା ହେଇ ଗଲାଣି କିନ୍ତୁ ବହୁତ୍ ଫ୍ରଡ ବି ହେଉଛି। ଏଇଟା ଭଲ ଘରେ ବସିକି ଘରେ କେହି ନ ଥିବେ କି କିଛି ନାଇଁ ତମେ ଜିନିଷଟା ଆଣିବ ଭଲ ଏହା ଦ୍ଵାରା ଫ୍ରଡ ବହୁତ ଆଉ
ନାଇଁ ତ ଏଇଟା ଏଇଠି ପାଖରେ ନା ତ କାଇଁ କେବେ କିଛି ଫ୍ରଡ ଦଉନି।
ନାଇଁ ଅପରାଧ ବି ବହୁତ ହଉଛି ସେଇ ଯୋଉ ମାନେ ବୟ ଗୁଡା ଆସୁଛନ୍ତି ତା ସହିତ। ତ ବି ହୁଁ ଯ ଭଲରେ ଯିଏ ଗଲା ଭଲ ଖରାପ ରେ ଯିଏ ଗଲା ଖରାପ।
ଆମ ଉପରେ ଏଟା ଡିପେଣ୍ଡ କରେ ଆମେ କେମିତିଆ ବିହେଭିୟର ଟା କରିବା।
ହୁଁ।
ଆଉ ଯଦି ଆମେ ତାଙ୍କୁ ସ୍କୋପ୍ ଦେବା କି କଣ କରିବା।
ତ ସିଏ ହସି ହସି କଥା ହେବେ।
ଆଜି କାଲି କାହା ଉପରେ ବି ଭରସା ନାହିଁ।
ହୁଁ। ତାପରେ ଆମର ଏଠି ଆମ ଓନରର କ୍ୟାମେରା ଲଗେଇଦେଇଛନ୍ତି କିଛି ଇଏ ନାହିଁ।
ହଁ ନା ନାଇଁ ହେମିତି ନାଇଁ। ତମ ପାଇଁ ମୁଁ କହୁନି, ଟୋଟାଲ ସଂସାର ଟା ଜାକ ପାଇଁ କହୁଛି।
ସେ ସବୁଆଡେ ତ ହେଇଗଲାଣି। ଆଜିକାଲି ତ ବାହାରକୁ ଯିବା ରିକସ୍। ବାହାରେ କଣ ଘରେ ବି ବାହାରେ ବି ଘର ନେଇକି ରହିବାଟା ବି ରିକସ୍।
ହଁ।
ସବୁଆଡେ ଗାଁ ଗହଳିରେ ବି ପ୍ରାୟତଃ ଚୋର ପଶି ଯାଉଛନ୍ତି। କା ଘରେ କି ପଶି ଯାଉଛି। ଆଜିକାଲି ଦୁନିଆରେ ସେମତି ଆ କୋ ଭରସା ବୋଲି ଗୋଟେ ଜିନିଷ ଉଠିଗଲାଣି।
ନାଇଁ ଆଉ ସେଫଟି୍ ନାହିଁ।
ହଁ ଭାଇ ଭଉଣୀର ସମ୍ପର୍କ ବି ଖରାପ ହେଇଯାଉଛି। ବାପ ଝିଅ ସମ୍ପର୍କ ବି ଖରାପ ହେଇଯାଉଛି।
କଣ କରିବ? ସେଇଗୁଡା ଯଦି ଛୋଟ ଛୁଆ ରୁ ପୁଅ ଝିଅଙ୍କୁ ବାପା ମା ମାନେ ତାଙ୍କୁ ସେଇ ବିଷୟରେ କିଛି ମାନେ
ବାପା ମା ମାନେ ଛୁଆରୁ ଶିଖଉନଥିବେ କି, ବାପା ମା ମାନେ ଛୁଆରୁ ଶିଖଉଥିବେ। ତାପରେ ଛୁଆ ଉଁ ଟେନଥ୍ ପରେ ଆଉ ବାପା ମାଙ୍କ ଅଣ୍ଡରରେ ରହୁନାହାନ୍ତି ନା। ତାପରେ ଛୁଆ କଣ କରିବେ ନ କରିବେ, ସେଇଟା ଆଉ ବାପା ମା ଆଉ କିଛି କରିପାରିବେନି।
ଛୁଆର ଚିନ୍ତାଧାରା ଉପରେ ସବୁ ନିର୍ଭ ନିର୍ଭର କରୁଚି। କୋଉ ବାଟରେ କଣ ହବ କଣ ନାହିଁ, ସେ ଛୁଆ ଉପରେ ନିର୍ଭର କରୁଚି।
ତା ମାନେ ତାର ଦେଖିବ ତ ଚାରି ପାାଖରେ ମାନେ ତ ଆସ ମାନେ ଚାରିପାଖରେ କୋଉ କୋଉ ଟାଇପ ର ଲୋକ ରହୁଛ ମାନେ କୋଉ କୋଉ ଟାଇପ ର ଚଳନି ସେଠିକାର, ସେ ସେଇ ଅନୁସାରେ ଛୁଆ ଟା ଡେଭଲପ କରିଯିବ। ଯଦି ନେ ତା ଆଡକୁ ଆସୁଥିବ ତ ସେଇଟାକୁ ସେ ଜଲଦି ଗ୍ରହଣ କରିବ।
ହୁଁ।
ତ ଆଉ କହିହବନି ଛୁଆ କୋଉଟା କେତେ ଖରାପ ଟାକୁ ଛୁଆ ବେଶୀ ଜଲଦି ଗ୍ରହଣ କରିଦିଅନ୍ତି। ଆକ୍ସେ୍ପ୍ଟ କରିଦିଅନ୍ତି।
ଅ ହଁ।। ଆଉ ତମ ପୁଅ ଖାଇଲାଣି ନା?
ହଁ ଖାଇସାରିଲଣି ଛୁଆ। ଏଇଟା ଏଇ ଝିଅ ଟା ପାଟି କରୁଚି। ଆଜ୍ଞା!
ପୁଅ କଣ କହୁଚି ବୋଧେ?
ହଁ ସେ ବୋବେଇବ ତାକୁ ଭୋକ କଲାଣି।
ତମ
ହଁ। ହଁ ଶୁଆ ସେ ଗୋଟେ ଶୁଆଟେ ଉଡି ଆସିକି ରହିଥିଲା ଯେ, ହଁ ତାକୁ ଭୋକ କଲାଣି।
କହୁଥିଲ, କହୁଥିଲ, କହୁଥିଲ ଶୁଆଟା ରହିଲା। ବଡ ହେଇଗଲାଣି ଶୁଆଟା ଟିକେ?
ହଁ ସେ ଆମ ତଳ ଆଣ୍ଟି ଘର ଛାଡି ଦେଇକି ଯାଇଥିଲୁ ତ ଗାଁକୁ। ସେ ତାକୁ ତ ଆଜି ନେଇକି ଆସିଲୁ ଉପରକୁ, ସେ ସେ ସେ ବୋ ବୋଉଚି ଆଉ। ମାସେ ହେଲା ତାଙ୍କ ଘରେ ରହିଯାଇଥିଲା।
ହଁ। ତେଣୁ ଏଠି ତାକୁ ପୁଣି ନୂଆ ନୂଆ ଲାଗୁଚି।
ହଁ ସେ ସେଇଥି ଲାଗି ସେ ବୋବୋଉଚି ଆଉ।
ଛୋଟଟା ବୋବେଇବ କଥା କହିବ କି ନ କହିବ ବି ଠିକ୍ ନାହିଁ। ଇଆଡ଼ୁ ଖୁସିରେ ପୁଅଟା କହୁଚି ଥାଉ ବୋଲି ଥାଉ ଆଉ।
ତା ଟାଇମି ହେଲେ କହିବ ତାର ଗଳା ଫିଟିଲେ କହିବ। ଶୁଆ ମାନେ ନିଶ୍ଚିନ୍ତ କହିବ। ହଁ।
ନିଏ ଗୋଟେ ଗୋଟେ ଶୁଆ କୁହନ୍ତିନି ନାହା ଦୋଶ।
ଗୋଟେ ଜୀବ ଆଶ୍ରୟ ନେଇଚି ମାନେ ତାକୁ ଖାଇବାକୁ ଦେଇକି ରଖିଲେ କିଛି ଖରାପ ଜିନିଷ ନୁହଁ।
ନାଇଁ ସେ ସେଇଆ କହୁଛି। ପୁଅ ଥାଉ ମାମା ଦ୍ରାଉ ରଖ ଆମେ ରଖିବା ତାକୁ ଭାତ ରାନ୍ଧିକି ଦବ ତମେ। ସେ ଖାଇବ ତା ପାଇଁ ସେଉ କିଣିକି ଆଣିବା।
ଛୋଟ ଛୁଆ ମାନେ ବି ଖୁସି ହୁଅନ୍ତି ଜୀବଜନ୍ତୁ ଦେଖିଲେ। ଆମ ଛୁଆ ମାନେ ଯେତେବେଳେ ଛୋଟ ଛୋଟ ହେଇଥିଲେ ବିଭିନ୍ନ ପ୍ରକାର ଆଁଅଁ ବିଭିନ୍ନ ପ୍ରକାରର କୁକୁର ଆଣିକି ତାଙ୍କୁ ପାଳିବେ ଖାଇବାକୁ ଦେବେ ଘରେ ଯୋଉ ଅମୁଲୁ ଖି କ୍ଷୀର ପିର ଯାହା ବିସ୍କୁଟୁ ସବୁ ନେଇକି ତାଙ୍କୁ ନିଜେ ନ ଖାଇକି ସବୁ ଖୁଆଇବେ। ଆଉ ପକ୍ଷୀ ରଖନ୍ତି ସବୁ ସେଇ ଯୋଉ ପକ୍ଷୀ ଯଦି ମରିଯିବେ ଯୋଉ କାନ୍ଦ ତା ପାଇଁ ସମାଧି ତିଆରି କରିବେ। ତା ପାଇଁ ମାନେ ମୁଁ ନେଇକି ଯେମିତି ମଣିଷକୁ ଯେମିତି କରନ୍ତି ପୁରା ସେମିତି କରିବେ। ଆଉ ଏବେ ତ ବଡ଼ ବଡ଼ ହେଇଗଲେଣି ଆଉଁ।
ଖିଆକ୍ସନ୍ ଥାଏ ଆଉ।
ମୁଁ ଗୋଟେ ହୁଁ ମୁଁ ଗୋଟେ ପ୍ରଜାବତି କୁ ବଞ୍ଚେଇଥିଲି ସେ ହଁ ହଁ ଅଂ ମୋ ନାତଣୀ କହୁଛି ମୁଁ ଗୋଟେ ପ୍ରଜାପତିକି ବି ପୋତି ଦେଇଥିଲି। ତାର ଗୋଟେ ଖୁସିରେ ଜିଏ କହୁଛି ଆଉ ଆଜି ତାର ଛୁଟି ତ କୁଲ୍ ଯିବୁନି ଯିବନି ତେଣୁ ଣମ ମନ ଭାରି ଖୁସି ଆଉ।
ହଁ।
ହଁ।
ଆଉ କଣ ଗାଧେଇ ସାରିଲଣି ଖିଆ ପିଆ କଣ ରୋଷେଇ ଆପଣ ବୋହୁ କଣ କରୁଛନ୍ତି?
ଆ ସିଏ ତ ଏମାନେ ଛୁଆ ମାନଙ୍କୁ ଖୋଇପେଇକି ରେଡ଼ି କରିଥିଲା ଭାତ ବସିଛି। ନିଜ ହାମ୍ ଆମିଷ ଆସିଲେ ହବ ଆଉ ମାଛ ତ ଆଉ କି ଚିକେନ୍ ଟିକିଏ ଆଉ। ଯାହେଲେ ହବ ଟିକେ। ଆଉ ଛୁଆଙ୍କ କାମ ସରିଲାଣି ତ ଆଉ।
ଛୁଆଁଙ୍କ ନେମୁ ଚା ଏଅଁ ସକାଳୁ ଗୋ କାଲି ମୁଣ୍ଡ ବିନ୍ଧିକି ଟିକେ ବାନ୍ତି ଫାନ୍ତି ହେଇଗଲା ଗ୍ୟାସ ହେଇକି। ଘରୁଠୁ ଆସିଲା ଦିନରୁ ଆଉ ଆସିକି ତାପରେ ଏଠୁ କାଲି ସକାଳୁ ଟିକିଏ ଆଗ ବାସରୁ ଉଠିକି ନାଲି ଚା କରିିକି ଟିକେ ପିଇଦେଲି ମୁଣ୍ଡ ଟା ଟିକେ ଭଲ୍ ଲାଗିବ ବୋଲ ଲି ତାପରେ ସେଠୁ ଭଲ୍ ଲାଗିଲାନ୍ ନି ମୁଁ କହିଲି ନାଇଁ ମିଶ୍ରୀ ପାଣି ତ ପକେଇଥିଲି ମୁଁ କହିଲି ନଷ୍ଟ ହବ କଣ ତାକୁ ପିଇଦିଏ।
ହଁ। ଆଉ କଣ ତମ ଆମ୍ ଝିଅକୁ ଖୋଇଦେଇନ ଝିଅ ନହେଲେ ଖୋଇଦିଅ ଆଉ ଟିକେ ପରେ ମୋର କାମ ଟିକେ ସରିଯାଇଥିବ କଥା ହବା ଆଉ।
ହଉ ଠିକ୍ ଅଛି ହୁଁ ଆ ରହିଲି।
ଉଁହୁଁ।